ହ୍ୟାଲୋ।
ହ୍ୟାଲୋ।
ହଁ ସାଙ୍ଗ ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା।
କେମିତି ଅଛ? ମୁଁ ବସିଛି। ହଁ ମୁଁ ବି ଭଲ ଅଛି ଆଉ ତମ ଘରେ ସମସ୍ତେ କେମିତି ଅଛନ୍ତି?
ଭଲ ଅଛନ୍ତି।
ହଉ ରଜ ଗଲା ତ ମତ କେମତି ପଳୀଲ? ହଁ ଆମ ଘରେ ଭଲ ଅଛନ୍ତି ଆଉ ଏବେ ତ ରଜ ଗଲା ତମେ ରଜ କେମିତି ପାଳିଲ?
ରଜ ବହୁତ ଭଲ ଆକାରରେ ପାଳନ କଲି ତମେ?
ହଁ ମୁଁ ବି ବହୁତ ଭଲସେ ପାଳନ କଲି ମୁଁ ନୂଆ ଡ୍ରେସ୍ ପିନ୍ଧିଲି ଆଉ ର ଦୋଳି ଖେଳିଲି ଆଉ ପୋଡ ପିଠା ଆଉ ବି ଅଲଗା ଅଲଗା ପି ଠା ଯେମିତି ଚକୁଳି ଆରିସା ଏଇ ପିଠା ସବୁ ଖାଇଲି ଆଉ ରଜପାନ ବି ଖାଇଲି।
ଆରିଷା ପିଠା କରି ଜାଣିଛନ୍ତି?
ମତେ ତ ଆସେନି ଆମ ଘରେ କରିଥିଲେ ମୁଁ ଖାଇଲି। ଆଉ ତମେ ରେ ହଁ ପୋଡପିଠା ଖାଇଲି ତମେ ଖାଇଲ?
ହଁଁ ଉଁ ପୋଡପିଠା ଖାଇଚି।
ହଁ ରଜରେ ତ ମେନ୍ ହେଉଛି ପୋଡ଼ପିଠା ଆଉ ତମେ କୁଆଡ଼େ ବୁଲିବା ପାଇଁ ଗଲ?
ପୁଆରେ କୁଆଡେ ବି ଯାଇନି ବୁଲିବା ପାଇଁ ଘରେ ଯା ବୁଲିଥିଲି ଆଉ ଶଡେଇ
ହଁ ମୁଁ ବି ସେଇ ଏଇଏତେ ଗରମ ପାଇଁ ମୁଁ ବି କୁଆଡେ ବୁଲିବା ପାଇଁ ଯାଇ ଯାହାବି ଘରେ ଏମିତି ବୁଲାବୁଲି ଘର ପାଖରେ ଯାହାହେଲା ଆଉ। ଆଉ ଟିକେ ହଁ ମୁଁ ଖେଳିଲି ତମେ?
ଆଉ ସନ୍ଧ୍ୟାରେ ତୁମେ ଆଜି କଂ ଖାଇଥିଲ?
ସନ୍ଧ୍ୟାଳେ ମୁଁ ଆଜି ବରା କସା ଖାଇଥିଲି।
ହଁ ହଁ ଭଲ। ନା ମୁଁ କିଛି ଖାଇନି ମୁଁ ଖାଲି ଟିକେ ଚା ପିଇଥିଲି।
ହଁ।
ଆଉ ଓ ସାଙ୍ଗ ଜାଣିଛ ନା ଆଜିକାଲି ବି ଆଜିକାଲି ସୋସିଆ ମିଡ଼ିଆରେ ବହୁତ ସମୟ ମାନେ ବେ ବ୍ୟବହାର କରୁଚେ। ଆଉ ଏଇଥିରେ ଆମର ବହୁତ ସମୟ ବି ନଷ୍ଟ ହେଉଛି ଏଆର ଏଥିରେ ଆମର ବହୁ ଲାଭ ବି ହୋଉଚି ଆଉ କ୍ଷତି ବି ହୋଉଚି କହୁନ।
ହଁ ଠିକ କଥା। କିନ୍ତୁ ଏହାର ଅତ୍ୟଧିକ ବ୍ୟବହାର ଲୋକଙ୍କ ସମୟ ନଷ୍ଟ କରେବ।
ହଁ ଠିକ କହିଲ ମୋ ମତରେ ସୋସିଆଲ ମିଡ଼ିଆ ହୋଉଚି ବହୁତ ଉପକାରୀ। ଏହା ମାଧ୍ୟମରେ ଆମେ ଦୂର ଲୋକଙ୍କ ସହ ସହଯୋଗ କରିପାରୁଚୁ ଯୋଗାଯୋଗ କରିପାରୁଚେ ଆଉ ତ ମାନଙ୍କୁ ଭିଡ଼ିଓ କଲ୍ ମାଧ୍ୟମରେ ଦେଖି ବିି ପାରୁଚେ ଏ ସେଇଟା ଆମକୁ ବହୁତ ମା ସୁବିଧା କରୁଛି ଗୋଟେ ପ୍ରକାର ଦେଖିବାକୁ ଗଲା ବେଳକୁ।
ହଁ। ଠିକ କଥା କିନ୍ତୁ ଏହାର ଅତ୍ୟଧିକ ବ୍ୟବହାର ଲୋକଙ୍କ ସମୟ ବି ନଷ୍ଟ କରେ।
ହଁ ଠିକ କହିଲ। ହଁ ଆଜିକାଲି ବି ଆମେ ଏତେ ଲୋକମାନେ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି କି ଯାହାର ଫଳରେ ସମୟ ବି ନଷ୍ଟ ହୋଉଚି। ଆଉ ପିଲାମାନେ ବି କିଛି ନୂଆ ବି ଶିଖିବାକୁ ଚେଷ୍ଟା ବି କରୁନାହାନ୍ତି ଅଧିକ ସ ସମୟ ସୋସିଆଲ ମିଡିଆରେ ଦେଉଛନ୍ତି କିନ୍ତୁ ଏମିତି ବି ଦେଖିବାକୁ ଗଲାବେଳେ ଶିକ୍ଷା କ୍ଷେତ୍ରରେ ମଧ୍ୟ ଏହାର ଭୂମିକା ବହୁତ ଅଛି ଆଉ ଏଥିରେ ଛାତ୍ରଛାତ୍ରୀ ମାନେ ଅନେ କି ଛି ଶିକ୍ଷା ମୂଳକ ଭିଡିଓ ଦେଖୁଛନ୍ତି ଆଉ ନୂଆ କିଛି ଜ୍ଞାନ ପାଇ ନୂଆ କିଛି କରୁଛନ୍ତି।
ହଁ କିନ୍ତୁ ଅନେକ ଛାତ୍ରଛାତ୍ରୀ ପଢା ବଦଳରେ ଘଣ୍ଟା ଘଣ୍ଟା ରିଲସ୍ ଆ ମାନେ ନିଜେ ଗୋଟେ ଭିଡ଼ିଓ ଆଉ ବିଭିନ୍ନ ପ୍ରକାର ଗେମ୍ ସେଥିରେ ବି ଦେଖନ୍ତି।
ହଁ ଠିକ କଥା କହିଲ ହଁ। ଆ ବ୍ୟବସାୟ ହଁ ଠିକ କଥା କହିଲା ସେଇ ମାନେ ସେଥିପାଇଁ ତ ସୋସିଆଲ ମିଡିଆ ଗୋ ଅଟପଷ୍ଟରେ ଆମକୁ ବି ଆର ବୋହୁତ ଅପକାର ହେଉ ଥିପାହିଁ କିନ୍ତୁ ବ୍ୟବସାୟ ପାଇଁ ମଧ୍ୟ ସୋସିଆଲ ମିଡିଆ ଟା ବୋହୁତ ଆମକୁ ଉପଯୋଗ କ ମାନେ ବୋହୁତ ସାହାଯ୍ୟ ବି କରୁଛି ଆଉ ଲୋକମାନେ ନି ନିଜର ଜିନିଷର ବହୁତ ସାରା ପ୍ରଚାର ମଧ୍ୟ କରୁଛନ୍ତି ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ କହୁନ।
ହୁଁ ଏହା ସତ୍ୟ। କିନ୍ତୁ କେବେ କେବେ ଭୁଲ ଖବର ମଧ୍ୟ ଖୁବ ଶୀଘ୍ର ବ୍ୟାପିଯାଏ।
ହଁ ଟିକ କଥା କହିଲ ଏଇଟା ହିଁ ହଉଛି ଗୋଟେ ବ ବହୁତ ବଡ଼ ସମସ୍ୟା ତେଣୁ ଆମେ ଯୋଉ ଯେକୌଣସି ବି ଖବର ହୋଉ ତାକୁ ଆମେ କେବେ ବିଶ୍ୱାସ କରିବାନି ପ୍ରଥମେ ତାକୁ ପୂର୍ବରୁ ଯାଞ୍ଚ କରିବା ସେଇଟା ଠିକ୍ ଅଛି କି ଭୁଲ ଅଛି ତାପରେ ଯାଇକି ଆମେ ତା ଉପରେ ବିଶ୍ଵାସ କରିବା ଠିକ୍ କହିଲି ନା?
ହଁ ଠିକ କହିଲ ଏହା ସହିତ ସାଇବର ଅପରାଧ ମଧ୍ୟ ବଢ଼ୁଛି।
ହଁ ଠିକ କହିଲ ତେଣୁ ଆମେ ନିଜର ବ୍ୟକ୍ତିଗତ ସୂଚନା ମଧ୍ୟ କାହା ସହିତ ସେୟାର୍ କରିବା କଥା ନୁହଁ। ଆଉ ଅଜଣା ବ୍ୟକ୍ତିମାନଙ୍କ ସହିତ ଜମା ବି ନୁହଁ।
ହୁଁ ଠିକ କଥା ସୋସିଆଲ ମିଡ଼ିଆ ଆମକୁ ନୂଆ ସୁଯୋଗ ମଧ୍ୟ ଦଉଛି। ଅନେକ ଲୋକ ଏହା ମାଧ୍ୟମରେ ନିଜ ପ୍ରତିଭା ଦେଖାଇ ମଧ୍ୟ ପ୍ରସିଦ୍ଧ ହେଇପାରୁଛନ୍ତି।
ହଁ ଠିକ୍ କଥା କହିଲ ଏଥିରେ ମଧ୍ୟ ଆମେ ବହୁତ ସାରା ପ୍ରତିଭା ବି ନିଜର ଦେଖି ପାରୁତେ ଯେମିତିକି ଗୀତ ନୃତ୍ୟ ଆଉ ଚିତ୍ରକଳା ଭଳି କୌଶଳକୁ ଆମେ ଲୋକମାନଙ୍କ ପାଖରେ ପହଞ୍ଚାଇବାର ଏକ ଭଲ ମାଧ୍ୟମ ଲୋକମାନେ ସେଇଟା ଦେଖୁଚନ୍ତି। ଆଉ ଭଲ ପାଇବା ମଧ୍ୟ ଦେଉଛନ୍ତି ଆଉ ଲୋକମାନେ ମଧ୍ୟ ସେଥିରୁ କିଛି ବହୁତ ଜିନିଷ ଶିଖୁଛନ୍ତି।
ହଁ। ଟିକେ ଅଧିକ ସମୟ ହେଲାଣି। ଦଧିତା ଅଧା ଦି ଭାଗ କଲେ ଆଖି ଆଉ ସ୍ୱାସ୍ଥ୍ୟ ମଧ୍ୟ ଖରାପ ପ୍ରଭାବ ବି ପଡ଼ିଥାଏ।
ହଁ ଠିକ୍ କହିଲ ତେଣୁ ସେଥିଲାଗି ଆମେ କେମିତି